ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ମ୍ୟାଡ଼ାମ ନମସ୍କାର କଣ କିଛି ଭଏଶ୍ ଦଉନାହାନ୍ତି?
ନମସ୍କାର ମ୍ୟାମ ନାଇଁ ଅକ୍ଚୁଆଲି ଆପଣଙ୍କର ଭଏସ଼ଟା ମତେ ଶୁଣା ହୋଉନଥିଲା ତ ସେଥିପାଇଁ ଦଉନଥିଲି।
ଆହା ଆଚ୍ଛା ଆଚ୍ଛା ଆଉ କଣ କରୁଛନ୍ତି?
ମୁଁ ଏଇ ବସିଛି ରୋଷେଇ କରିବି ଆଉ ଆପଣ?
ହଁ ରୋଷେଇ ସରିଲା ଏବେ ଏଇ ଘର ଦ୍ବାର ସବୁ ସଫା କରିକି ସେ ଲୁଗାପୁଟା ସବୁ ତୋଳିକି ଆଣିକି ର ଖୁଛି ସାଇଜ୍ କରିକି ଆଇ ଆଇରନ୍ ଟିକେ ଦେବି ବୋଲି ଆଜି ମାଛ ହେଇଛି ମାଛ ମସଲା ହେଇଛି ଅଣ୍ଡା ଅଣ୍ଡା ତରକାରୀ ହେଇଛି ଛୁ ଆ ଖାଇବେ ଆଉ ଡାଲି ହେଇଛି ଭଜା ହେଇଛି। ପୋଟଳ ଭଜା ହେଇଛି ଆଉ ଆପଣଙ୍କର?
ମୁଁ ଚ ମୁଁ ତ ଭେଜିଟେରିୟାନ ନା ତ ଭେଜ ରେ ହିଁ ବନେଇବି। ଡାଲମା କ ବସେଇ ବିି ଡାଲମା ତାପରେ ଆଣିଚି ମୋର ଯୋଉ ବନ୍ଧାକୋବି ନେଇକି ଆସିଛି। ବନ୍ଧାକୋବି କଣ ଟିକିଏ କରିବି ହଁ ଆଉ ବଡ଼ିସି୍ ବିଚିନି ଦେବି ଆଉ ପଖାଳ ତ ମୁଁ ଖାଉଛି ଗରମ ଭାତ ପଖାଳିକି ଖାଉଛି ଆଉ
ଓହୋ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ବାପା ମା ଭାଇ ଭଉଣୀ ସମସ୍ତେ ତମ ଘରେ
ଉଁ ‌ହୁଁ ଆମ ଘରେ ମୋ ଶାଶୁ ଶ୍ୱଶୁର ହଜବେଣ୍ଡ ମୁଁ ମୋର। ତିନି ମାସର ପୁଅଟିଏ।
ଓ ତିନି ମାସ‌ ଖଣ୍ଡେ କୁନି ପୁଅଟେ କଣ ନାଁ ଦେଇଛନ୍ତି।
ଦୀପାଂସୁ
ଓ ହଉନିକି
ନିକ୍ ନେମ୍ ଯେ ବାବୁ ବାବୁନା ଦୀପୁ ଏମିତି ଡାକୁଛନ୍ତି ସବୁ ଆଉ ହଁ ଯିଏ ଯେମିତି ଡାକିଲେ ଆଉ
ଆଚ୍ଛା ଆଚ୍ଛା
ସେମିତି ତ ଆମ ଓଡି଼ଆ ଘରେ ଜାଣିଥିବ ଗୋଟିଏ ଦେଇଥିବ ଗୋଟିଏ ଡାକିବେ
ହୁଁ ଆଉ ପୁରା ମାନେ ଘରେ ତ୍ ଛୋଟ ଛୁଆ ମାନେ ବୋର୍ ତ ବିଲକୁଲ ହଉନଥିବ ଦିନ କେତେବେଳେ ସରିଯାଉଥିବ ଜାଣି ପାରୁନଥିବ
ନା ବୋର୍ ନୁହଁ ତାପରେ ଆମ ନଳନ୍ଦ ଦି ଜଣ ମୋର ସିଏ ଆସିଛନ୍ତି ଘରକୁ ଆଉ
ମ୍ୟାରେଡ୍ ସେମାନେ।
ଆଜ୍ଞା ଆଁ ସେ ଘରକୁ ଆସିଛନ୍ତି। ତାଙ୍କର ବି ପିଲାଛୁଆ ଆସିଛନ୍ତି ତ୍ ବୋରିଂ ଲାଗୁନି କାମଧନ୍ଦା ସାରିକି ଏସବୁରେ ଚାଲିଛିି ଆଉ।
ହଁ ଆଉ ଭଲ ଆଉ
ହଁ।
ଆମର ବି ସେଇ ଆମେ ତିନି ଭଉଣୀରୁୁ ମୋ ଦିଦି ମ୍ୟାରେଜ କରି ଅଛି ଆଉ ମୁଁ ମଝିଆ ଆଉ ସାନ ଭଉଣୀ ଅଛି ଆଉ ଭାଇ ଆମର ବି ସେମାନେ ଘରେ ହଁ ମାନେ ଟାଇମ ହି ସ୍ପେଣ୍ଡ ସମସ୍ତଙ୍କ ସହିତ ହେଇଯାଏ ମତେ ବୋର ବି ଲାଗେନି।
ଆଚ୍ଛାରେ ଆମକୁ ଦେଖ କିଏ କଲ କରିବା? କୁ ହେଲେ ଆମେ ହ୍ୱଟସଆପ୍ ରେ ନମ୍ବର ନେଇ ଆସୁଚୁ ଆଉ
ହୁଁ।
କିଛି କଥା ନାହିଁ ହ୍ୱାଟ୍ସଆପ୍ ରେ ଆମେ ଗ୍ରୁପରେେ ଅଛନ୍ତି ତାଙ୍କରି ଏ ନମ୍ବର ଆଣିକି ଆମେ କଥା ହେଇପାରିବା ସେଇଠି ପରିଚୟ ହେଇଯିବ।
ହଁ ଆଜି ତୁ ଭଲ ନା ମାନେ ନ ଜାଣିକି ଆମେ କଥା ହଉଛେ ବହୁତ ଭଲ କଥା।
ହଁ ହଁ ଆ ସମ୍ପର୍କ ବାଣ୍ଟିଲେ ବଢିବ ନା।
ହଁ ସମ୍ପର୍କ ସେମିତି ମାନେ କି ଜଣା ହୁଏନି ଯିଏ ମାନେ କଥା ହେଲେ ଜାଣିପାରିବେ ଯେମିତି।
ହଁ ସେଇଟା ଆଉ ସେମିତି ଜଣଙ୍କ ସହିତ ତ ଆମେ ପାଞ୍ଚ ଥର କଥା ହେଇଯିବା କଣ କଥା ହବା? ଅ ଅଲଗା ଅଲଗ ସମସ୍ତଙ୍କ ସହିତ କଥା ହବାକୁ ପଡିବ ନା। ଆଉ ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି ଆଉ। ମୁଁ ବି ଆଜି ରୋଷେଇ ସାରିକି ଖାଇକି ମୋର ବି ସଣ୍ଡେ ମାନେ ତ କାମ। ଆମକୁ ଲାଗେ ସେ ପୁରା ଫ୍ରି କିନ୍ତୁ ସଣ୍ଡେ ଦିନ ହିଁ ଅଧିକ କାମ ଡ୍ରେସ ଫେସ କେତେ ସଫା ସଫି ଘର ସଫାସୁଫି କରିବ।
ଆଜ୍ଞା।
ହୁଁ ତମର ଯାହାେଲେ ଶାଶୁ ନଣନ୍ଦ ହେଲ୍ପ କରିଦଉଥିବେ କିନୁ ଆମର ଏଠି ହେଲ୍ପ କରିବା ପାଇଁ କେ କେହି ନାହାନ୍ତି। ମୁଁ ଆକ୍ଚୁଆଲି ବାହାରେ ରହୁଛି ତ ମାନେ ଏକୁଟିଆ ମାନେ ଏପଟେ କମ୍ପଟେଟିଭ ପାଇଁ ପ୍ରିପିୟାର ହଉଛି।
ତ ସେଥିପାଇଁ ଏକୁଡ଼ିଆ ସବୁ କରିବା ପାଇଁ ପଡ଼ୁଛି।
ହଁ ବୋଉ ଅଛନ୍ତି ସେ ସାହାଯ୍ୟ କରୁଛନ୍ତି କୋଉଥିରେ କେମତି। ମୁଁ ବି କରୁଚି। ଏ କରୁନଥିଲି ଫାଷ୍ଟେ ଏ ଛୋଟ ଛୁଆଟା ନା ମୋର। ବିଛି କରୁନଥିଲି ଏଇ ହଁ। ତାପରେ ନର୍ମାଲ ଡେଲିଭରି ମୋର ହେଲାନି ସି ସେକ୍ସନରେ ହେଲା। ତାପରେ ସେଥିପାଇଁ ବେଶୀ କାମ ଦାମ କରୁନଥିଲି ଏବେ କରୁଚି। ଏଇ ମାସେ ହେଲା ସବୁ କିଛି କରୁଛି।
ଓ ହୋ। ଆଉ ଛୁଆ ବି ଭଲ ଛୁଆ ଦେହ ଭଲ ଅଛି ତ ବେବିର।
ଆଜ୍ଞା ଆଜ୍ଞା ଭଲ ଅଛନ୍ତି।
ଓହୋ ଆଉ ଇଭିନିଂରେ କଣ ପ୍ଲାନ୍? କଣ ସବୁ ଆଜି ରୋଷେଇ ବୋଷେଇ ନା କୁଆଡେ ପ୍ଲାନିଂ ବୁଲିବା ପାଇଁ ନା କଣ?
ନାଇଁ ନାଇଁ ସନ୍ଧ୍ୟା ସମୟରେ କୁଆଡେ ବୁଲିବା ପାଇଁ ନୁହଁ ନଣନ୍ଦ ଯେହେତୁ ଅଛନ୍ତି ବଡ ନଣନ୍ଦ ମୋର ଆ ଜି ପଳେଇବେ ତାଙ୍କ ଶାଶୁ ଘରୁକୁ।
ଅ ହଁ।
ପାଇଁ କିଛି ପିଠା କରିବାର ଅଛି। ଆରିସା ପିଠା କରିବି ଆରିସା ପିଠା କରି ସେ ଟିକେ ଆରି ପିଟା ଉଁ ଭଲ ପାଆନ୍ତି ମତେ ଏତେ ପିଠା ଆସେନି ତଥାପି ମୋ ଶା ଶୁ କରନ୍ତି ତାଙ୍କୁ ଦେଖେ ଦି ତିନିଟା ପିଠା ମତେ ଆସେ ଭଲରେ। ପୁରା ଭଲ ସେ କରିପାରେ ମତେ ମଣ୍ଡା ପିଠା ଆସିବ। କାକରା ପିଠା ଆସିବ ଚକୁଳି ଆ ସିବ ହଁ ହଁ ସୁଜି ମଣ୍ଡା ଚାଉଳ ମଣ୍ଡା ଏଇ ଦିଟା ଯାକ ମତେ ଆସିବ।
ହୁଁ ହୁଁ ସୁଜି ମଳାଟା କେମିତି କରନ୍ତି?
ସୁଜିକୁ ଆମେ ଯନ୍ତିକି କରୁଚନ୍ତି ନା ଗରମ ଆଗେ ସୁଜି କୁ ଭାଜିଚନ୍ତି ଘିଅ ନହେଲେ ରିଫାଇନ୍ ତେଲ ଏସବୁରେ ଭାଜିକି ରଖିବା ଟିକେ ଲାଲ୍ ଦେଖା ହଉଥିବ ଯେମିତି ରଖିବା ତାକୁ ଭାଜିକି। ତାପରେ ହଁ ସୁଜିକି ଭା ଜିକି କଲେ ଭଲ ହବ ଅଧିକାଂଶ କଞ୍ଚା ବି କରିଦିଅନ୍ତି। କଣ କଇଲ ଯେତଳେ ଖଳିଟା ଆମେ ଧରିବେନି ତାକୁ ସେ ଟିକେ ଗୋଟାଳିଆ ହେଇଯାଏନି ସେଇଟାରେ ଏତେ ଗୋଟାଳିଆ ହବନି।
ଖାଲି ମାନେ ସୁଜିରା ଚାଉଳ ବି ତାଠିି ମିଶାନ୍ତି।
ନାଆଁ କାକରା କରିବାକୁ ହେଲେ ଆମେ ସୁଜିରେ ହିଁ କରୁ।
ଆଚ୍ଛା।
ଚାଉଳ ମିଶାଉନା ଚାଉଳ କଲେ ଅଲଗା ଚାଉଳ ମଣ୍ଡା ପିଠା କରୁ। ତ କେଇ କେମିତି ମିଶଉଥୁବେ କିନ୍ତୁ ମୁଁ ସେଥିରେ ତ ମିଶାଏନି। ଆଉ ଏମିତି ତାକୁ ଖଳି ଯନ୍ତି
ଖସା ପୁର ଯୋଉ ରାଶିର ଯୋଉ ଇ କୋଉଟା କର?
ନାଇଁ ମଣ୍ଡା ପିଠାରେ ଏ ସାଧାରଣତଃ ମଣ୍ଡା ପିଠାରେ ଆମେ ନଡିଆ ପୁର ଦେଇଥାଉ। ହେଲେ ପୁର ଆମର ଚାରି ପାଞ୍ଚ ପ୍ରକାର ବି ଅଛି ଫେସି ଅଛି, ଖସା ଅଛି। ମୁଗ ବି ଅଛି ଆଉ କୋଳଥ ହଁ ଫେସି ବି ଗୋଟେ ଅଛି। ଯୋଉଟା କି ଉଁ ଆମେ ଖସା ଦଉଚନ୍ତି ଖସାର ପୁରା ଛୋଟ ଛୋଟ ଦାନ ବି ସିଏ ଗୋ ଟେ ଅଛି ଫେସି। ହଁ ସେଟାକୁ ଭାଜିକି ଗୁଡରେ ଗୋଳେଇ କି ଦେବେ ହୁଁ। ଆଉ ଗୋଟେ ମୁଗ ଅଛି ମୁଗଟାକୁ ସିଜେଇକି ତା କୁ ଅଧା ସିଜେଇଥିବେ ବେଶୀ ସିଜେଇ ଦେଲେ ତ ପୁରା ଫିଟିଯିବ ନା ଅଧା ସିଝେଇବେ ତା କୁ ସାଙ୍ଗେ ସାଙ୍ଗେ ଖୋଲି କି ଗୋଟେ ଛଣାରେ ଛାଣିଦେବେ। ତାପରେ ତାକୁ ଗୁଡ ଗୋଳେଇକି ସାଙ୍ଗେ ସାଙ୍ଗେ ପୁରଟାକୁ ଦେବେ କାହିଁକି ଟିକେ ସମୟ ରଖିଦେଲେ ଗୁଡ ଗୋଳେଇ କି ସିଏ ପାଣି ହେଇଯିବ। ଆଉ ମଣ୍ଡାପିଠା ଭିତରେ ଦେଲେ ମଣ୍ଡା ପିଠା ଫାଟିଯିବ।
ଆଚ୍ଛା।
ହଁ ଏ ଚାରି ପାଞ୍ଚ ପ୍ରକାର ପୁରା ଦେଇଥାଉ ଆଜ୍ଞା।
ଉଁ ହୁଁ ଭଲ ଆଉ। ମୁଁ ତ ଜାଣି ମାନେ ଜାଣିନି ବେଳେ ବେଳେ ମା ଆକଚୁଆଲି ମତେ ମତେ ଆକଚୁଆଲି ବେଳେ ବେଳେ ମାଆ ଯୋଉ ଯୋଉ ଚକୁଲିର ଯୋଉ ଆଣ ନୁହଁ କି ସେଇଟା ମତେ ପଠେଇଥାଏ। ତ ମାନେ ମାନେ ସେ ଗ୍ରାଇଡିଙ୍ଗ କରିକି ମୋତେ ପଠେଇ ଦେଇଥାଏ। ମୁଁ ଏଇଠି ଲୁଣ ଫୁଣ ମାନେ କେତେ କଣ ଦେଖିକି ଲୁଣ ପକେଇକି କରେ। ମତେ ଆକଚୁଆଲି ଏତେ ଆଇଡିଆ ନାଇଁ ପିଠା ଇଏ ହେରିକା ମୁଁ ତ କେବେ କରିନି। ମତେ ଆକଚୁଆଲି ରୋଷେଇ ବି ଆସେନି। ମୁଁ ଯାହା ଯେତିକି ୟୁଟ୍ୟୁବ ଦେଖିକି କରେ ମାନେ।
ବଟ୍ ସେଇଟା ଗୋଟେ ଭଲ। ଭଲ ସେଇଥୁ
ଆକଚୁଆଲି ୟୁଟ୍ୟୁବରେ ଆମେ ବହୁତ ସାରା ହଁ ବହୁତ ସାରା ଜିନିଷ ଜାଣିପାରୁଚେ ନା ବହୁତ୍ ଶିଖୁଚେ ବହୁତ୍।
ହଁ। ଯିଏ ବି ଜାଣିନାହାନ୍ତି ସେଇଠୁ ହିଁ ଜାଣୁଚନ୍ତି। ଫାଷ୍ଟ କରୁ କରୁ କରୁଛନ୍ତି ନା।
ମୁଁ ତ ବିଲକୁଲ କିଛି ବି ଶିଖିନଥିଲି ବଟ୍ ଏବେ ଟିକେ ଧୀରେ ଧୀରେ ସବୁ ପୁଣି ଶିଖିଲିଣି ମୁଁ।
ଉଁ ହୁଁ। ହଁ ଧୀରେ ଧୀରେ କରିବେ ଆଉ। ଆଉ କଣ? ପାଗ କେମିତି ଅଛି?
ଆମର ତ ଇଆଡେ ଡେଲି ବର୍ଷା ହଉଚି।
ଡେଲି ବର୍ଷା ହଉଚି? ଆମର ବି ସବୁବେଳେ ବର୍ଷା ହୁଏ। ଆଜି ମେଘୁଆ ପାଗ ଟିକେ ଦେଇଚି। ଖରା ହଉନି କିନ୍ତୁ ଭଲ ଆଉ ଟିକେ ଗୁଳୁଗୁଳିଟା ହଉଚି।
କଲ ରଜରେ
ରଜରେ ସେଇ ପିଠାପଣା କଲୁ। ନଣନ୍ଦ ମାନେ ଆସିଥିଲେ। ସବୁ ସା ଗାଁରେ ବି ନଣନ୍ଦ ଆସି ଥିଲେ ସମସ୍ତେ। ଦୋଳି ଲଗା ହେଇଥିଲା। ବକ୍ସ ଲାଗିଥିଲା। ସେଇଠି ଏଞ୍ଜୟ୍ ପାନ ଖାଇକି।
ମୋର ବି ସେଇ ପ ପଟା ଦୋଳି ଯୋଉ ଆମର ଚକିିତୋଳି ରାମଦୋଳି ଯଉଟା କୁହନ୍ତି ଆଉ ଡଙ୍ଗା ଦୋଳି ବହୁତ୍ ସାରା ଦୋଳି ପଡିଥିଲା, ହଁ। ଆମ ଘରେ ଯୋଉ ସକାଳୁ ଯୋଉ ଆମର ଯୋଉ ପିଠା ମଣ୍ଡା ପିଠା ଆଉ ଚକୁଳି ପିଠା ଏଇ ସବୁ ଖାଇକି ଆମେ ଯୋଉ ମାନେ ଥରେ ହିଁ ଖାଇକି ତ ନୂଆ ଡ୍ରେସ ପିନ୍ଧିକି ଯାଇଚୁ ତାପରେ ଯେତିକ ସବୁ ଭାଉଜ ମାନେ ଅଛନ୍ତି ତା ତାଙ୍କ ଘରେ, ଆଁ ବର୍ଷା ତ ବହୁତ ହେଇଚି।
ରଜରେ ବହୁତ ବର୍ଷା ହେଇଚି। ହୁଁ।
ତମେ ରଜରେ ଦୋଳି ଖେଳିଚ କି ନାହିଁ?
ହଁ ଯେହେତୁ ମୁଁ ବୋହୁ ତ ମୋର ଏଇଟା ମୋର ବର୍ଷେ ହେଲା ବାହାଘର। ଫାଷ୍ଟ ରଜ, ଫାଷ୍ଟ ରଜ ଏ ଟା ନୁହଁ ଫାଷ୍ଟ ରଜ ମୁଁ ସାରି ଦେଇଚି। ଏଇଟା ସେକେଣ୍ଡ ରଜ ମୋର। ସେକେଣ୍ଡ ର ଜ କୁ ତାପରେ ସବୁ ନଣନ୍ଦମାନେ ଆସିଛନ୍ତି। ତାଙ୍କୁ ଖାଇବା ପିଇବା ଦବା ଭିତରେ ବ୍ୟସ୍ତତା ଭିତରେ ମୁଁ ଆଉ ଦୋଳି ଖେଳିବାକୁ ଯାଇପାରିନି। ଆଉ ମୁଁ ଏବେ ମୋ ଶାଶୁ ଘରେ ଅଛି। ମୁଁ ଆଉ ଗୋଟେ ଯାଗାରେ ରୁହେ। ସେଠୁ ପଳେଇ ଆସିଚି ଶାଶୁଙ୍କ ପାଖକୁ। ଆଉ ନୂଆ ବୋଉ ଯେହେତୁ ବାହାରକୁ ବାହାରିବାଟା ଟି ଟିକେ କଷ୍ଟ ହେଲା ମୋତେ ଆଉ।
ହଁ ନୂଆବୋହୂ କନ୍ ଏବେ ତ ନୂଆ ବୋହୂ ମାନେ ବି ଦୋଳି ଖେଳିଲେଣି। ଆମର ଆକ୍ଟୁଆଲ ଭାଉଜ ହେରିକା ସବୁ କଣ ଚାରିଟା ବେଳିଆ ଟିକେ ସନ୍ଧ୍ୟାବେଳେ ହେଇଗଲେ, ସେମାନେ ଆସିକି ଦୋଳି ଖେଳନ୍ତି। ଯୋଉ ଦେଢସୁର ହେରିକା ଥାଆନ୍ତି ନା ତ ସେମାନେ ସେଥିପାଇଁ ମାନେ ସ ଦିନ ବେଳେ ଆସିପାରନ୍ତିନି।
ଉଁ ହୁଁ।
ଆଉ ମେହେନ୍ଦୀ ଫେହେନ୍ଦୀ ଲଗେଇଥିଲ କି ନାଇଁ ନୂଆ ଶାଢୀ କି ନୂଆ ଡ୍ରେସ କଣ କରିଥିଲ?
ଶାଢ଼ୀ ଆଣିଥିଲି ଡ୍ରେସ୍ ବି ହେଇଥିଲା ମୋର ଆଉ। ମେହେନ୍ଦୀ ବି ଲଗେଇ ଦେଇଥିଲି ହଁ ହଁ ହଁ।
ଭଲ ଶାଶ
କିଛି ହୁଁ ନାଇଁ କିଛି ଅସୁବି ଧା ନାହିଁ ଅ ମୁଁ କିନ୍ତୁ ମନା କରେ କାହିଁକି ଆମେ ପିନ୍ଧିବା।
ମାନେ ଆକ୍ଚୁଆଲି ଯୋଉଠି ଯୋଉଟା ପିନ୍ଧିବା କଥା ସେଇଟା ପିନ୍ଧିଲେ ବେଟର ମାନେ ଧର। କୁଆଡେ ଗୋଟେ ଯାଉଥିବ ମାନେ ବନ୍ଧୁ ଘରକୁ ସେ ଶାଢୀ ପିନ୍ଧିଲେ ଭଲ ଲାଗିବ ଆଉ ନର୍ମାଲ ଏଇଠି କୁଆ ଏ ଗୋଟେ ଯାଉଛ ହଁ ଡ୍ରେସ ପିନ୍ଧିଦେଲ ଠିକ ଅଛି ଏ ଦେଖିକି ଆଉ।
ନାଇଁ ମୁଁ ତିନି ମାସ ତଥାପି ନାଇଟି ପିନ୍ଧୁଥିଲି ପୁଅ ପାଇଁ। ଏ ସିଜରିନ୍ ହେଇଛି ନା ସିଲେଇରେ ଲାଗିଯିବ। ସେଥିପାଇଁ ପିନ୍ଧୁଥିଲି ନହେଲେ ଆଉ କେବେ ପିନ୍ଧିବା ପାଇଁ ମୋତେ ଇଚ୍ଛା ହୁଏନି। ହଁ ତିନି ମାସ ଟିକେ କଷ୍ଟ ହୁଏ। କଣ କହିଲ ଲାଗିଲୁଗା ଯିବ କରିବ ଡରନ୍ତି ହିଁ। ତିନି ମାସ ନ ହେଇକି ତ ଗୋଟେ ଦି ମାସରେ ବି ହେଇଯାଏ। ସିଲେଇ ଯେ ପର୍ଯ୍ୟନ୍ତ ନ ଫୁଟେଇ ଥାଏ ନା ସେ ପର୍ଯ୍ୟନ୍ତ କଷ୍ଟ ଲାଗେ। ସିିଲେଇ ତ ସେଇ ସାତ ଦିନ ଭିତରେ। ନା ନା ସାତ ଦିନି ସାତ ଦିନ ଭିତରେ ଫିଟା ହବ ଏଇଆ କଣ। କି କାଳେ ଲାଗିଯିବ ଆମକୁ ଗୋଟେ ଡର ନା।
ହୁଁ ହୁଁ ହୁଁ।
ତ କାଳେ ଶାଢୀ ଫାଢି ଲାଗିଯିବ ହଁ। ନାଇଁ ପାଣି ବେଶୀ ହୁଏନି ତଥାପି
ସିଜିରିଆନ ହେଲେ ଶୁଣିଚି କି ମାନେ ଲାଇଫ ଟାଇମ ପାଇଁ ବ୍ୟାକ୍ ପେନ୍ ଆଉ ୟେ ସେମିତି ରହେ ବୋଧେ? ସତ କି ମିଛ ଯିଏ କରିଛି ସେ ଜାଣିଥିବ।
ହଁ ପରା ଟିକେ ସତର୍କ ରହିଗଲେ ଆମ ପାଇଁ ଭଲ।
ଅ ହଁ। ମୋ ଭାଉଜଙ୍କର ବି ଦିଟା ପୁଅ ତାଙ୍କର ଦିଟା ଯାକ ସିଜିରିଆନ ହେଇଛି।
ହଁ କି?
ହୁଁ।
ଅ ହଁ ହଉ ତମେ ତାହେଲେ ଝିଅ। ମୁଁ ଝିଅ ଡ଼ାକିବି ମୋ ନଣନ୍ଦ ଭାବିବି ହେଲା ହଁ।
ହବ ଆଉ।
ହଉ ହଉ ମୁଁ ତାହେଲେ ମୋ ନଣନ୍ଦ ଭାବିକି କଥା ହେବି ଆଉ କଣ ହୁଁ ହୁଁ। ହଉ ଠିକ ଅଛି। ହଉ ମୁଁ ଟିକେ ମୋ କାମ ସାରିଦିଏ ମୁଁ ଫ୍ରି ହେଇକି ମୁଁ ମୋ ଆଡୁ କଲ ଦେବି ହେଲା।
ଓକେ ଟାଟା ହଁ।
ହଉ ଧନ୍ୟବାଦ।